ହାଲୋ।
ହ୍ୟାଲୋ। କୁହନ୍ତୁ। କିଛି ନାହିଁ ଏଇ ଘରେ ଅଛି ଆଉ।
ହୁଁ ହୁଁ ଖାଇଲଣି।
ହଁ ଖାଇସାଇଲିଣି ଆପଣ
ଉୁଁ ଉଁ। ଖାଇନି ଖାଇବାକୁ ଯିବି ଆଉ।
ଆଉ କଣ କରୁଥିଲେ।
ଏ ଶୋଇଥିଲି।
ଖାଇନାହାନ୍ତି ଶୋଇଥିଲେ।
ହଁ ଝିଅ ଟା ଖାଉଥିଲା ତ ତ ତା ପାଖରେ ଶୋଇଛି ଆଉ।
ଓହୋ।
ହୁଁ। ଦେହ ଭଲ ଅଛି ଆଉ।
ଆଜ୍ଞା ଭଲ ଅଛି ଆପଣଙ୍କର
ହୁଁ ସେଇଭଳିଆ ଥଣ୍ଡା ଟିକେ ରହୁଛି ଆଉ।
ହୁଁ ବର୍ଷା ଫର୍ଷା ବୋଧେ ହେଇଛି ଆଉ।
ହୁଁ। ବର୍ଷା ଯେତେଳେ ତ ହଉଛି ହଉଛି ଆ। ଆଉ ଯେତେବେଳେ ଖରା ଛାଟୁଚି ପୁରା ଗରମ।
ହୁଁ।
ଆଉ ସକାଳ ସକାଳ ବର୍ଷା ହଉଥିଲା ପୁଣି ପାଇଁ ଯୋଉ ଖରା କୁ ସେଇ ଖରା।
ହଁ ସକାଳୁ ସକାଳୁ ତ ଭୋର ସାଢେ ଚାରିଟାରେ ତ ବର୍ଷା ହେଇଛି ହେଇଛି।
ହଁ ପରା। ଏଇନା ତ ଯେମିତି ଖରାପ ଦେଇଛି ତ ବର୍ଷା ବି ହେଇନଥିଲା ଆଉ।
ହଁ ହଁ ଗରମ ବି ପ୍ରବଳ ଲାଗୁଚି।
ହୁଁ। ଗରମ ତ ରଇ ହଉନି ଘରେ
ନାଇଁ ପ୍ରବଳ ଗରମ୍ ହଉଛି।
ହୁଁ। କି ବର୍ଷା ବି ଏତେ ନାଇଁ
ନାଇଁ ବର୍ଷା ତ ନାହିଁ ଯେତେବେଳେ ହଉଛି ବର୍ଷା ଜୋରେ ହଉଛି ଯେତେବେଳେ ଗରମ୍ ହବା କ ତା ପରେ ହଉଛି।
ହଁ ଏ ରୋଷେଇ ନା ଆଜି ଚିକେନ୍ ହେଇଛି।
ଓହୋ।
ହୁଁ
ବାର ଅଛି ବର୍ଷା ହେଇଛି।
ହୁଁ ହୁଁ। ବର୍ଷା ହେଇକି ଲାଭ କଣ ଯୋଉ ଖରା ଦଉଚି ସେ ବର୍ଷାକୁ ବି ଲିଭେଇ ଦଉଛି।
ହୁଁ ହୁଁ।
ବର୍ଷା ହେଇଥିଲେ ଥଣ୍ଡା ଲାଗିବା କଥା କିନ୍ତୁ ଯୋଉ ଗରମ୍ ହଉଛି ଭଗବାନ୍ ରହି ହଉନି ଏ ଘର ଭିତରେ।
ହୁଁ ସ୍ନାନ ପୂର୍ଣ୍ଣିମା ଥିଲା ବର୍ଷା ହେଇଛି ଆଉ।
ହୁଁ। ତଥାପି ଯୋଉ ଗରମ ହଉଛି ଲାଗୁଛି ପୁଣି ଚାରିଟା ବେଳକୁ ମେଘ ହେଇଥାଇ ପାରେ।
ହୁଁ ଚାରିଟା ବେଳୁକୁ ନ ହେଲେ ବି ରାତି ବେଳୁକୁ ବି ବର୍ଷା ହେଇପାରେ।
ହୁଁ। ଆଉ ଦେହ ଭଲ ଅଛି ନା?
ଆଜ୍ଞା ଭଲ ଅଛି ଦେହ।
କଣ ଖାଇ ପିଇ ଶୋଇଲେଣି ନା
ନାଇଁ ମୁଁ ଖାଇଥିଲି ହଁ ସେମିତି ଶୋଇଥିଲି।
ନା ନିଦରେ ନୁହେଁ ଏମ୍ ତି ବାସ୍ ଗଡପଡ ହଉଛନ୍ତି ଆଉ।
ନିଦରେ ନୁହେଁ ଏମ୍ ତି ଗଡପଡ ଗରମ୍ ହଉଛି ନିଦରେ ଏମ୍ ତି ଗଡପଡ ଖାଲି ହଉଥିଲି।
ବାହା ହେଇଛ ନା ବାହା ହେଇନ?
ହଁ ମ୍ୟାରେଜ୍ ସରିଯାଇଛି।
ହୁଁ ହୁଁ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ବାପା ବୋଉ ଶୋଇଚନ୍ତି।
ହୁଁ। ଆଉ ତମ ସିଏ?
ଯାଇଛନ୍ତି ଡ୍ୟୁଟି।
ଅ ହଁ।
ଆଉ ଝିଅ ଶୋଇ ପଇଲାଣି?
ହୁଁ ଆଜି ଟୀକା ନେଇଚି ନା।
ହୁଁ।
ସେଥି ପାଇଁ ଦେହଟା ଟିକେ ଭଲ୍ ଲାଗୁନି।
ହୁଁ।
ହୁଁ କାନ୍ଦୁଥିଲା ତ ସେଥିପାଇଁ ତାକୁ ଟିକେ ଖୋଇଦେଇକି ଶୋଇ ଦେଇଚି ତା ପାଖରେ ଅଛି ବୋଲି ସେ ଏପର୍ଯ୍ୟନ୍ତ ଉଠିନି। ଟିକେ ପଳେଇଲା ମାନେ ସାଙ୍ଗେ ସାଙ୍ଗେ ଉଠିପଡିବ କାନ୍ଦିବ।
ଛୁଆ ସେଇଆ ଯେପର୍ଯ୍ୟନ୍ତ ମା ମାନେ ଶୋଇଥିବେ ଛୁଆ ଶୋଇଥିବେ ଯେ ପର୍ଯ୍ୟନ୍ତ ମାଆ ମାନେ ଚେଇଁଲେ ଛୁଆ ବି ଚେଇଁଲେ।
ଉଁ ହୁଁ। ତା ଦେହ ଟା ବି ଥଣ୍ଡା ଅଛି ଜର ଫର କାଇଁ ହେଇନି।
ହୁଁ।
ହୁଁ। ଜର ହେଲା ମାନେ ତ କାନ୍ଦିବମାନେ ଆଉ ଛାଡିବନି।
ନା ବା। ଏତେ ଗୁଳୁଗୁଳି ହବ। ରମସା ତାପରେ ଦେବସ୍ନାନ ପୂର୍ଣ୍ଣିମା ଯାଇଛି ନା ଠାକୁରଙ୍କ
ହୁଁ ସେ ଗରମକୁ ବି ଜମା ଗରମକୁ ବି ଜମା ରହିପାରେନି ସେ। ହୁଁ ଟିକେ ଲାଇନି କଟା ହେଲେ ଶଇଲା ଖାଲି କାନ୍ଦିବ ହଁ।
ହୁଁ ଠା ଠାକୁର ଏବେ ଅଣଶଣରେ ଅଛନ୍ତି ଏଇ ଖିଣା ହବ ଗରମ ଗୁଳୁଗୁଳି ଏଇନାକେ ହବ ଆଉ।
ହୁଁ ହୁଁ। ଆଉ ରଥଯାତ୍ରା ପାଇଁ କୁଆଡେ ଯିବ ବୁଲିବା।
ରଥଯାତ୍ରା ପାଇଁ ତ ଏବେ ସେ ହେଲେ କୁଆଡ଼େ ଯିବାର ନାହିଁକି ଘରେ।
ଉଁ ହୁଁ ଗାଁରେ ବୋଧେ ହୁଏ ଆଉ।
ନାଇଁ ଗାଁରେ ହୁଏନି ତେବେ ସିଏ ଏଇ ଇଛାକରେ ସେ ଯାଆନ୍ତି ବୁଲିବା ପାଇଁ ଆଉ।
ଯାଉନ ପୁରୀ ବୁଲି ଆସିବ।
ଯିବା ଏବେ ଗରମ ଗୁଳୁଗୁଳି କଣ ଯିବି ଇଛା ହଉନି।
ହୁଁ ମନ ହଉଛି କିନ୍ତୁ ମୋରତ ଛୋଟ ଛୁଆ ଟା କୁଆଡେ ଯିବୁ।
ତାପରେ ର ରଥଯାତ୍ରାରେ ପୁରୀରେ ଏତେ ଭିଡ଼ ଯେ ମାନେ ତ ନିଃଶ୍ୱାସ ତ ମାରିପାରିବୁନି ଯିବେ
ସେଏବି ଗୋଟେ କଥା ହଁ।
ଥରେ ଆହୁରି ଖାଲି ବେଳେ ଯିବୁ ଠାକୁରଙ୍କୁ ଟିକେ ଦର୍ଶନ କରିବୁ। ଆଉ ବୁଲା ବୁଲି କରିକି ଆସିବୁ। ଏଇ ବେଳରେ ଯିବୁ ଯେ ଠାକୁରଙ୍କୁ ଟିକେ ଭଲସେ ଦର୍ଶନ କରିପାରିବୁ ନା ବୁଲାବୁଲି କରିପାରିବୁ ନା ତୁ ମାନେ କିଛି କରିପାରିବୁନି ଖାଲି ଯିବୁ ଗରମରେ ଆସିବୁ ଗରମରେ।
ହୁଁ। ଉ ଶାନ୍ତି ଟିକେ ମିଳିବ।
ହଁ ଶା ଠାକୁରଙ୍କୁ ଦେଖିଲା ମାତ୍ର ତ ଶାନ୍ତି। ଶାନ୍ତି ମିଳେ ପା ତଥାପି ଯେମିତି ହେଲେ ସେ ଖାଲି ବେଳେ ଆଉ ଏବେ ବହୁତ୍ ଫରକ।
ହଁ ସେମିତି ସତ କଥା। ସେତେବେଳେ ଯିବୁ ଟିକେ ଠାକୁଙ୍କୁ ଦର୍ଶନ କରିବୁ ବୁଲାବୁଲି କରିବୁ ଯାହା ଭଲ ମନ୍ଦ ଟିକେ କିଣାକଣି କରିକି ଧରିକି ଆସିବୁ।
ହୁଁ କିଛି ନହେଲେ ଠାକୁରଙ୍କୁ ତ ଶାନ୍ତିରେ ଦର୍ଶନ କରିପାରିବୁ।
ସେଇଟା ତ ମେନେ ଆଉ କଣ ପାଇଁ ଯାଆନ୍ତି କି।
ହଁ। ଆପଣ ଯାଆନ୍ତୁ ଗୋଟେ ବୁଲା ବୁଲି କରିକି ଆସିବ।
ମୋର ତ ଛୋଟ ଛୁଆ ମନ ହେନେ ବି କୁଆଡେ ଯାଇ ପାରିବିନି। ଛୁଆ ଟାକୁ ନେଇକି କୁଆଡେ ଯିବ ଏଇ ଯୋଉ ଖରା ଗରମରେ।
ଏ ପ୍ରଭୁ ଛୁଆକୁ ନେଇକି ଯିବୁ ମାନେ ଛୁଆକୁ ଦେଖିବି ମାନେ ଛୁଆକୁ ଦେଖିଲା ବେଳୁ ତ ହୋଷ ଭଡି ଯିବନି।
ହୁଁ ଆଉ ନା ଟିକା ଦେଇତେ ନେଇଥିଲି ଯୋଉ ଗରମ ହେଲା ଖାଲି କାନ୍ଦିଲା। ମୁଁ କଣ କରିବୁ ଏ ତ ସମସ୍ତେ ଯାମ ଅଛି ତା ହୁଁ ସେମାନେ ଆଗରେ ଅଛନ୍ତି ଆଉ ସେ ଦେଇଦେବେ କି ମତେ ଆଗେ। ଏତେ ସମୟ ହଁ କେତେ ସମୟ ଠିଆ ହୋଇ ହେଇକା ପୁଣି ଧରିକି ଧରିକି ଆଇଲି। ଆଇଲା ପରେ ଟିକେ ଶୋଇଲା ଫ୍ୟାନ୍ ଦେଇଦେଲି ତାକୁ ଭଲ ଲାଗିଲା ଯେ ସେ ଶୋଇପଇଲା।
ହୁଁ।
ହୁଁ। ନିଜ ପାଇଁ ଚିନ୍ତା ନାହିଁ ମେନ୍ ହଉଛନ୍ତି ଛୁଆ ତାଙ୍କୁ ଦେଖିବାକୁ ପଡିବନା ହୁଁ।
ଆମେ ତ ବଡ ଲୋକ ଯୋଉଠି ନ ଆଡଜଷ୍ଟ କରି ପାରୁନା ଛୁଆ ଆଡଜଷ୍ଟ କରିକି ରହିପାରିବେନି।
ତାର ଗରମ ବି ଏତେ ଜୋରେ ହଉଛି ଇଛା ହେଲେ ବି ଯାଇପାରିବନି।
ହେଁ। ତଥାପି ରଜ ବଳୁକୁ ଯାଇଥିଲୁ ଠାକୁରଙ୍କ ଦେଇ ନୂଆପଡା।
ଉଁ ହୁଁ।
ହୁଁ ସଂକ୍ରାନ୍ତି ଦିନ ଯାଇଥିଲୁ ସେତିକି ଆଉ ଯାଇନୁ। ତମର ଆଜି କଣ ରୋଷେଇ ହେଇଛି ଚିକେନ ନା ମାଛ?
ଆମର ଆଜି ଚିକେନ ହେଇନି କି ମାଛ ହେଇନି ଆମର ଆଜି। ସାଧା ହେଇଛି ସନ୍ତୁଳା।
ଓହୋ।
ହଁ ନାଇଁ ଆଇଁଷ ଖାଏ ଏରା ରହ ଏଇ ର ମୋ ନାଇଁ ଭଳିଆ ଖାଇଥିଲି ବେଳୁକୁ ଇଚ୍ଛା ହଉନି।
ଓହଁ ସବୁ ବାରେ ଖାଇଲେଣି ନା ସେଥିପାଇଁ ଇଛା ହଉନଥିବ ଆଉ।
କି ହଁ ଏ ମାନେ ମାନେ। ଖାଇଦେବାକୁ ଇଚ୍ଛା ହଉନି ରାତିରେ ତ ଯାହା ହବ ଆଇଁଷ ଦିନରେ ଆଉ ଦିନରେ ବି ଆମର ତ ହ ଆମର ପଖାଳ ଖାଇଦଉନୁ।
ହୁଁ ସେଇ ସକାଳ। ହଁ। ସମସ୍ତେ ତ। ସମସ୍ତଙ୍କ ପାଇଁ କି ଶାଶୁ ଶ୍ୱଶୁର ତମେ ତିନିଜଣ ଅଛ?
ହଁ।
ହୁଁ। କଣ ପୁଅ ନା ଝିଅ କିଛି ହେଇନି?
ନାଇଁ କିଛି ହେଇନି।
ନୂଆ ନୂଆ ମ୍ୟାରେଜ ବୋଧେ?
ହୁଁ ବର୍ଷେ ହେଇଗଲାଣି।
ହଁ ହଁ। ହୁଁ ହେଇନି ହବ।
ହଁ।
ହୁଁ ଝିଅଟାକୁ ସବୁବଳେ ଥଣ୍ଡାଟା ହଉଛି ନା। ଅଁ ସବୁ ମାନେ ନେଞ୍ଜର ହଁ। ଥଣ୍ଡା ରହୁଛି ନେଞ୍ଜେରା କାଟୁଚି।
ଏଇନା ଥଣ୍ଡା ଫଣ୍ଡା ସବୁ ଲାଗି ରହିବ ଛୁଆଙ୍କୁ।
ହଁ ପରା ଏ ଜର ଫର କିଛି ନାଇଁ ବାସ୍ ଥଣ୍ଡାଟା ଟିକେ ରହୁଛି ତା ଦେହରେ।
ହୁଁ ଛୁଆଙ୍କୁ ଏଇନାକେ ତ କହିପାରିବନି କେତେବେଳେ ତା ଦେହ ଭଲ ରହିବ। କେତେବେଳେ ଖରାପ ରହିବ କହିପାରିବନି।
ହଁ ପରା। ଇଏ ତ ଥଣ୍ଡା ପାଗ ଟିକେ ଦେଇଦଉଛି ବର୍ଷା ଫର୍ଷା ହେଇଯାଉଛି ସେତେବେଳେ ଫୁଣି ଥଣ୍ଡାଟା ଟିକେ ବଢିଯାଉଛି। ସେ ନିଶ୍ୱାସ ନେଇ ପାରୁନି ଆଉ ହୁଁ ଆଉ ଜମା ଭଲ ଲାଗୁନି ପୁରା ବିଚଳିତ ହେଇଯାଉଛି।
ହୁଁ।
ଆଉ କଣ କହୁଛ
ରଥ ରଥଯାତ୍ରା ରଥଯାତ୍ରା ଆସିକି ପହଞ୍ଚିଗଲା ସୋଇଲା ଏବ ବର୍ଷ ତ ଯୋରେ ଗରମ ଯୋର। ସେଇଆ
ସବୁ ସେଇଆ ରଜ ରଜ ହଉଥିଲେ ରଜ ପଳେଇଲା ଏଇ ରଥଯାତ୍ରା ଆସୁଛି ସେମିତି ହେଇକି ସିଏବି ପଳେଇବ।
ସିଏ ବି ପଳେଇବ ତାପରେ ବାହାଘର ସିଜିନ ଏଇ କୁଣା ଏଇନେ ବାହାଘର ବି ଧୁମ୍ ଚାଲୁଛି।
ହୁଁ ହୁଁ। ଝିଅ ମିଳୁନାହାନ୍ତି ବାହା ହବା ପାଇଁ।
ଯାହାର ପୁଅ ସବୁ ଖାଲି କହୁଛନ୍ତି ମୋ ପୁଅ ପାଇଁ ଗୋଟେ ଝିଅ ଦେଖ୍। ଝିଅ ତ ମିଳୁନାହାନ୍ତି କୋଉଠି ଦେଖିବୁ ଆଜି କାଲି ତ ଝିଅ। ଚାଲାକ୍ ହେଇଗଲେଣି ନା ଝିଅ ମିଳୁନି ବୋଲି ସେ କହୁଛନ୍ତି ଆମର ଗଭର୍ଣ୍ଣମେଣ୍ଟ ଚାକିରିଆ ହେଇଥିବ ମତ ମଦ ପିଉ ନଥିବ। ଏଇ ସବୁ ଟାଇପ ର ଖୋଜୁଛନ୍ତି କିଏ କୋଉଠୁ ଖୋଜିିକି ଦବ ଆକୁ।
ତାପରେ ଝିଅ ଟେ ଖୋଜିବାର ନାହିଁ ତାର ଗୋଟେ ଝିଅ ଟେ ଖୋଜିବୁ ମାନେ ପୁଣି ତା ଦେଖିବୁ ନା ନାଇଁ।
ତାପରେ ଆଜିକାଲି ଯୋଉ ଭଲ ପାଇବା ଭଲ ପାଇବା ଯୁଗ ହେଲା ସବୁ ତ ସେଟେଲ ହେଇକି ରହିଲେ କିଏ ବାହା ହବ ଆଉ।
ହୁଁ। ତାପରେ କେମିତି କଣ ଝିଅ ଟା କଣ କେମିତି କୋଉଠୁ ତାର ପୁଣି ତୁ ଜୁଟେଇଥିବୁ ମୁଁ କହୁଛିୁ ମୋ ଧର ଜୁଟେଇଥିବି
ତ ଆମେ ଯେତିକି ଯାହା ଜାଣିଥିବା ସେଇ ହିସାବରେ ଆମ ପ୍ରସ୍ତାବଟା ପକେଇବା ତା ଭିତରେ ତାର କଣ ଥିବ ଝିଅ ତାର ମୋବାଇଲ ରେ ଚଲଉଛି ଆ ଝିଅ ମୋବାଇଲ ଚଲଉଛି। ସେ କୁଆଡେ କାହାକୁ ଭଲ ପାଇଥିବ କଣ କରିଥିବ ହେଟା କେମିତି ଜାଣିବୁ କହୁନୁ।
ହୁଁ
ବାହାଘର ଠିକ କରିଦବୁ ସିଏ କୁଆଡେ ପଳେଇବ କି ବାହା ହେଲା ପରେ ଯଦି
ସେଟା ହଉଛି ଡ଼ର ସେଇଥିପାଇଁ କି ସେମାନେ
ବାହା ହେଲା ପରେ ଯଦି କଣ ଟିକେ ଇଶୁ ବାହାରିଲା ଦାୟୀ ଦେବେ କଣ ନା ତୁ କରେଇଥିଲୁ। କାଇଁ ଏତେ ଟେନ୍ସନ ନଉ
ସେଇଥିପାଇଁ ଅଧିକାଂଶ ଲୋକ ବାହାଘର ଜୁଟେଇବା ପାଇଁ ମଙ୍ଗୁ ନାହାନ୍ତି।
ହଁ ପା ଡରୁଛନ୍ତି।
ଯଦି ରିଲେଟିଭ ଭିତରେ ହେଲା ହେଲା ଯଦି ରିଲେଟିଭ ବାହାରେ କି ପ୍ରସ୍ତାବ ଦଉନାହାନ୍ତି।
ସେ ନା ଝିଅ ଟା ଭଲ କି ଖରାପେ ସେ କରରେଇବାକୁ ଚାହିଁବେ।
ତାପରେ ଆଜିକାଲି ବି ସବୁ ରିଲେଟିଭ ଭିତରେ ବାହାଘର କଲେଣି। ବାହାରୁ ବାହଘର କରିବାକୁ ଡରିଲେଣି।
ସେଠି ବି ଖରାପ ପଡିଯାଉନାହାନ୍ତି ଗୋଟେ ଗୋଟେ।
ହଁ ହଁ ତା ମନ
ଝିଅ ଝିଅ ଆକୁଚୁଆଲି ଖରାପ କଣ ଆମେ ଗୋଟେ ଜାଗାକୁ ଯାଉଛେ ସେଠି ଆମ ଜଣେ ପଦେ କହିନେ। ଅଟୋମେଟିକ ଥରେ ସହିବ।